ହ।
ଶୁଭରାତ୍ରି ସାର୍।
ଶୁଭରାତ୍ରି, ଶୁଭରାତ୍ରି। ଭଲ ଅଛନ୍ତି ଆପଣ?
ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି। ଆପଣ କଣ କହୁଥିଲେ କି ଏବେ? ଖାଇ ଖାଇଲେଣି?
ହଁ ଖିଆ ପିଆ ସରିଲାଣି। ଆପଣଙ୍କ ସରିଲାଣି?
ହଁ ମୁଁ ମୋର ଟିକେ ସବୁବେଳେ ଟିକେ ସେ ଡେରିରେ ଖାଏ। କିନ୍ତୁ ଆଜି ଟିକେ ଶୀଘ୍ର ଖାଇଦେଲି।
ଆଚ୍ଛା ଆପଣ ଡେରିରେ ଖାଆନ୍ତି?
ହଁ ଡେରି ଡେରିରେ ଖାଏ ଆଉ ମାନେ ଭୋକ ଟିକେ ଲେଟ୍ ରେ ଲାଗେ ଅଭ୍ୟାସ ହେଇଯାଇଛି। ତ ସବୁବେଳେ ସାଢେ ଏଗାରଟା, ବାରଟାରେ ଖାଏ। ଆଜି କିନ୍ତୁ ଶୀଘ୍ର ଖାଇଦେଲି।
ସାଢେ ସାଢ଼େ ଏଗାରଟା, ବାରଟା କୁ ଆପଣ ଡେରି କଉ କହୁଛନ୍ତି ମାନେ ମୋ ହସାବରେ ତ ସେ ବହୁତ ଡେରି।
ହଁ ମ ବହୁତ ଡେରି ମାନେ କଣ ହଉଛି କି ଦେଖନ୍ତୁ ସନ୍ଧ୍ୟାରେ ମୁଁ ଜଳଖିଆ ଟା ଟିକେ ଲେଟ ହେଇଯାଏ। ଆଠଟା ସା ସାଢେ ସାତଟା ଆଠଟା ହେଇଯାଏ।
ଆଚ୍ଛା ଆଚ୍ଛା।
ହଁ ସେଇଥିପାଈଁ ଅଭ୍ୟାସ ଟିକେ ଖରାପ ଅଭ୍ୟାସ ରହିଯାଇଛି ଆଉ। ବଦ ଅଭ୍ୟାସ କହିପାରିବା ଆମେ ଆଉ।
ସାର୍ ଆପଣ ଦେଖନ୍ତୁ ସମୟ ପରିବର୍ତ୍ତନ ହଉଛି ଆଉ। ସମୟ ହିସାବରେ ଏଇ ଗୋଟେ ଜିନିଷ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ ବାସ୍ତବ ଜୀବନରେ ଟିକେ ଉପଯୋଗ କରୁନାହାନ୍ତି। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବା ଉଚିତ। କାହିଁକି? କାହାକୁ ଏମିତି ଭଲ ଲାଗେନି ଯେ, ଜାଣି ଶୁଣିକି ଦେହ ଖରାପ କରିବେ ତା ପରେ ପୁଣି ଡକ୍ଟର ପାଖକୁ ଯାଇକି ଜଳଖିଆ ବଦଳରେ ଆପଣ ମେଡିସିନ ଖାଇବେ। ତ ଆପଣ ଟିକେ ଟିକେ ଆପଣ ସେଇ ଆପଣଙ୍କ ଜୀବନ ଶୈଳୀକୁ ଟିକେ ଆପଣ ପରିବର୍ତ୍ତନ କରନ୍ତୁ। ଦେଖନ୍ତୁ ଏମିତି ନାଇକି ସନ୍ଧ୍ୟା ଖାଇବା ଆପଣ ଖାଆନ୍ତୁନି, ଆପଣ ଖାଆନ୍ତୁ କିନ୍ତୁ ଖାଇବା ଟିକେ ଆପଣ କମେଇକି ଖାଆନ୍ତୁ ଯେମିତି ଆମକୁ ଟିକେ ଜଲଦି ଭୋକ ଲାଗିବ।
ଆପ ଆପଣ ଆପଣ ଆପଣଙ୍କର କେମିତି ସମୟ ରହେକି ଖାଇବା ପିଇବା?
ହୁଁ, ଦେଖନ୍ତୁ ମୁଁ ତ ଏମିତି ମୁଁ ଦଶଟାରେ ରାତି ଦଶଟାରେ ଖାଇଦିଏ। ଯଦି ବିି ହେଇପାରନ୍ତା ତାହେଲେ ମୁଁ ଆହୁରି ଜଲ୍ଦି ଖାଇବାକୁ ଇଛା କରନ୍ତି। କିନ୍ତୁ ଯେହେତୁ ସମୟ ଅଭାବ ତ ସବୁ କାମ ସାରିକି ଖାଇଲା ବେଳେ ଦଶଟା ବାଜିଯାଏ, କିନ୍ତୁ ମୁଁ ଚେଷ୍ଟା କରିକି ଦଶଟାରେ ଦଶଟା ଟା ପୁଣି ଦଶଟା ପାଞ୍ଚ କି ଦଶ କେମିତି ନ ହଉ ଦଶଟା ପୂର୍ବରୁ ହଉ କି ତ ଦଶଟା ପାଖାପାଖି ଖାଏ। ମୁଁ ଗୋଟେ ମାନେ କଣ କହିଲେ ଶୃଙ୍ଖଳିତ ତ ଜୀବନ ଗୋଟେ ଦରକାର। ମାନେ ଖାଇବା ପିଇବା ସ୍ୱାସ୍ଥ୍ୟ ପାଇଁ ପାଇଁ ତ ନିହାତି ଦରକାର। ମୋ ହିସା
ସେ ସେ ସେଇଟା ବଢିଆ ବଢିଆ କଥା ମୁଁ ସେଥିପାଇଁ ମତେ ସବୁବେଳେ ଘର ଲୋକ ବି କହନ୍ତି ଖାଇବା ଟିକେ ଇଏ କର ମାନେ ଶୀଘ୍ର ଖାଆ, ବହୁତ ଲେଟ୍ ଡେରି କରୁଛୁ ବୋଲି କୁହନ୍ତି କଣ କରିବୁ? ହଁ,
ନାଇଁ ଟିକେ ଆପଣ ଦେଖନ୍ତୁ, ଏ ଆପଣ ତ ହଠାତ୍ ଆପଣ ପରିବର୍ତ୍ତନ କରିପାରିବେନି,
ମୋର କଣ ଅସବିଧା କଣ ଅସୁବିଧା ଦେଖନ୍ତୁ, ଏବେ ଆପଣ ଦେଖନ୍ତୁ ଆପଣଙ୍କୁ ଦଶଟା ହେଲେ ଆପଣ ଭୋକ ଲାଗୁଛି। ମତେ ଖାଇବା ପରେ ମୋତେ ନଅଟା -ନଅଟା- ନଅ
ତାହେଲେ ଆପଣ ଖାଆନ୍ତୁନି, ଯଦି ଆପଣ ଯଦି ଏମିତି ମୋର ଯଦି ଆପଣ ମତାମତ ନେବେ ଆପଣ ସନ୍ଧ୍ୟାରେ ଯୋଉ ଛଅଟାରେ ଆପଣ ଜଳଖିଆ ଖାଉଛନ୍ତି ନା କିଛି ବି ମାନେ ସନ୍ଧ୍ୟା ଜଳଖିଆ ଆପଣ ଖାଉଛନ୍ତି। ତାହେଲେ ଆପଣ ଯାହା ବିି ଖାଇବେ ଆଉ ଟିକେ ଅଧିକ ଖାଇ ନିଅନ୍ତୁ। ଆପଣ ରାତିରେ କିଛି ଖାଆନ୍ତୁନି। ଆପଣ ଯେମିତି ଶୁଣିଥିବେ କି ଛଅଟା ପରେ ବି ନ ଖାଇଲେ କି ଚଳିବ। ଆପଣଙ୍କ ରାତିରେ ଗୋଟେ ଦିନ ଭୋକ ହଁ ନିହାତି
ନାଇଁ, ନାଇଁ ମୋର ଆଉ ଗୋଟେ କଣ ଶୁଣନ୍ତୁ ମୁଁ ମୁଁ ରାତିରେ କଣ ପାଇଁ ଟିକେ ଦେଇ ଦେଖ ତା ଆଉ ଗୋଟେ ଅର୍ଥ ମାନେ କାରଣ ବି ଅଛି ମୁଁ, ମୁଁ କଣ ହେଇଛି କି ଯେତେ ଦିନ ମୁ ଜଲଦି ଯେତେ ଦିନ ଚାହିଁବି ଗୋଟେ ଗୋଟେ ଦିନେ ଶୀତ ଦିନେ କଣ ହୁଏ ସାଢେ ଆଠଟା ନଅଟାରେ ଘରେ ଘରେ ଖାଇଦବାକୁ ଇଚ୍ଛା ହୁଏ, ଖାଇଦିଏ, ଖାଇଦେଇକି ମୁଁ ଏବେ ମୋବାଇଲ ରେ ଲାଗି ଯିବି କଣ ଗୋଟେ କରିବି ସୋଉ ସୋଉ ମତେ ବାରଟା ସାଢେ ବାରଟା ଗୋଟେ ହେଇଯାଏ। ତ ଭୋକ ଲାଗିଯିବ ଜୋରରେ, ଶୋଇପାରିବିନି। ସେଇ ସେଇ କାରଣ ଦୃଷ୍ଟିରୁ ମୁଁ,
ଆପଣ ଖରାପ ଭାବିବେ କହିଲେ ତାହେଲେ ଆପଣଙ୍କ ପାଖରେ ମାନେ ହୁଏତ ଆପଣଙ୍କର ମାନେ ସମୟ ଆପଣଙ୍କୁ ବାଧ୍ୟ କରୁଛି ଏଇ ସବୁ ଜିନିଷ କରିବାକୁ, କିନ୍ତୁ ଆପଣ ଟିକେ ଆପଣଙ୍କ ଜୀବନ ଶୈଳୀ ପରିବର୍ତ୍ତନ କରନ୍ତୁ, ଦେଖନ୍ତୁ ଆପଣ କଣ କହିଲେ ଏବେ କି ରାତି ମାନେ ବାରଟା ଘଣ୍ଟେ ଯାଏଁ ଆପଣ ମୋବାଇଲରେ ଦେଖି ଲାଗନ୍ତି। ଏଇଟା କଣ ହଉଛି ଆପଣଙ୍କ ବାକି ସବୁ ଜିନିଷ ରୁ ବିରଧ ରଖିବ ଏଇ ଜିନିଷ ଟା, ନିହାତି ଜରୁରୀ ଆମ ଜୀବନ ପାଇଁ ଜରୁରୀ କି ଆମେ, ଆ ମାନେ ଏମିତି ନାଇଁ କି ମୋବାଇଲ ରେ ଆମେ ସେ ଖାଲି ରିଲି ଦେଖୁଛନ୍ତି କି ୟୁଟ୍ୟୁବ ଦେଖୁଛନ୍ତି ବହୁ ଜିନିଷ କାମ ବି କରୁଛନ୍ତି କିନ୍ତୁ ଆ ଆପଣ ଏଇଟା ବି ଚେଷ୍ଟା କରନ୍ତୁ କି ମୋବାଇଲରେ ଆପଣ ଯେତିକ ମାନେ କମ ଦେଖିବେ ତା ଆପଣଙ୍କର ଭଲ। କାହିଁକି ମୁଁ ଏଇ କିଛି ଦିନ ତଳେ ଗୋଟେ ସର୍ଭେରୁୁ ଜାଣିଥିଲି। ଯୋଉମାନେ ମୋବାଇଲ ଦେଖନ୍ତି। ସେମାନଙ୍କର ଆପଣ ତ ଆଡିକସନ ଶୁଣିଥିବେ ଆଡିକସନ ସମସ୍ତେ ବି ଜାଣିଛନ୍ତି ହଁ ଏଇଟା ତ ସମସ୍ତେ ଜାଣିଛନ୍ତି ଏଇ ବହୁତ ସାଧାରଣ। ସାଧାରଣ ଜିନିଷ କିନ୍ତୁ ଆଉ ଗୋଟେ ନୂଆ ଜିନିଷ ହଉଛି ଯଦି ଆପଣ ମୋବାଇଲ ଦେଖିବେ। ତାହେଲେ ଆପଣଙ୍କର ଆପଣ ଯେତେବେଳେ ମୋବାଇଲ ଦେଖିବେ ଆପଣଙ୍କୁ ସେଇ ସମୟ ପର୍ଯ୍ୟନ୍ତ ଲାଗିବ ଯେ ସବୁ କିଛି ଠିକ ଅଛି।
ହୁଁ ହଁ ହଁ।
ମାନେ ଆପଣଙ୍କୁ ଲାଗିବ ଯେ ଭୋକ ହଁ ଦଶ ମିନିଟ ପରେ ଖାଇବି। ଆ ଲାଗି ଆପଣଙ୍କ ମାନେ ଘଣ୍ଟାଏ ବିତି ଯାଇଥିବ କିନ୍ତୁ ଆପଣଙ୍କୁ ଲାଗିବଜେ ଠିକ ଅଛି। ମୁଁ ମୋବାଇଲ ଦେଖୁଛି ମୁଁ ଦେଖି ସାରିଲା ପରେ ଖାଇବି ମାନେ ଯୋ ପର୍ଯ୍ୟନ୍ତ ଆପଣ ମୋବାଇଲ ଦେଖିବେ। ସେ ପର୍ଯ୍ୟନ୍ତ ଆପଣଙ୍କୁ କିଛି ଅନୁଭୂତି ହବନି ଯେତେବେଳେ ଆପଣ ମୋବାଇଲ ରଖିବେ। ହଁ ହଁ ହଁ ଯେତେବେଳେ ଆପଣ ମୋବାଇଲ ରଖିବେ ତାହେଲେ ଆପଣଙ୍କୁ ଲାଗ ଉ ମୋର ଦୁନିଆ ସାରା କାମ ଅଛିଁ ମୋବାଇଲ ଦେଖୁଥିଲି ମାନେ ରଖିଲ ମାନେ ଆପଣ ସବୁ ଜିନିଷ ଗୋଟେ ମନ ପଡିବ ଆପଣର ମୋବାଇଲ ରେ ଆପଣ କିଛି ମନ ପଡିବନି।
ଆପଣ ଯେମିତି କହିଲେ ଏବେ ମତେ ଆଜି କଥା ମନେ ପଡିଲା କି ଆଜି ମତେ ସନ୍ଧ୍ୟା ସନ୍ଧ୍ୟା ଯୋଉ ଜଳଖିଆ କରିନଥିଲି। ମତେ ଭୋକ ଭୋକ ଲାଗୁଥିଲା ତ ମୁଁ ବାହାରେ ଖାଏ। ତ ଭାବିଲି ଆଜି ଶୀଘ୍ର ଆଠ ସାଢେ ଆଠ ନଅଟାରେ ଆଣିକି ଯାଇକି ବାହାରୁ କଣ ବିରିୟାନୀ ଫିରିୟାନୀ ଖାଇଦେବି।
ଆଚ୍ଛା।
ଭାବିଲି ତାପରେ କଣ ହେଲା ମୁଁ ମୋବାଇଲରେ କଣ ଲାଗିଗଲି କୌଣସି ଯୋଉ ମାନେ କଣ ଲୋକ ବ୍ୟାଙ୍କ ହଁ ବ୍ୟାଙ୍କ ବ୍ୟାଙ୍କ କଣୋଟେ ଲଗ ଇନ କରିବା ପାଇଁ ଚେଷ୍ଟା କରୁଥିଲେ କଣ କରୁଥିଲେ ଏମିତି। ତ ସେଇଟା ସାଢେ ଆଠଟା ନଅଟା ଏଗାର ନଅଟା ଭୋକ ଲାଗୁଛି ମତେ ସେ କାମ ସରିପାରୁନି ମୁଁ ଯାଇପାରୁନି ହଁ ଯାଉ ଯାଉ ନଟା ତିରିଶ ହେଇଗଲା ନଟା ତିରିଶ ପୁଣି ବାହାରିଲି ଖାଇବା ଆଣେଇଗଲି। ଆଣିକ ଆ ଟିକେ ଶୀଘ ଖାଇଦଲେ ଦଶଟା ସାଢେ ଦଶଟା ଖାଇଦେଲି ଆଉ।
ନ ଆପଣ ଏମିତି ହିଁ ଏ ଆପଣ ଏମିତି ଚେଷ୍ଟା କରନ୍ତୁ ଆପଣ ଘର ଟିକେ ଟିକେ ମାନେ ଆପଣଙ୍କ ଆଡୁ ଆପଣ ଟିକେ ଚେଷ୍ଟା କରିବେ ତାହେଲେ ଆପଣ ନିହାତି ସଫଳ ପାଇବେ। ଆଉ ମହିସାବରେ ତ ଆପଣଙ୍କୁ ପରିବର୍ତ୍ତନ ଦରକାର ଆଜଞ ଦେଖନ୍ତୁ ଶରୀର ହଁ ହଁ ସେଇଟା ତ ଘରେ ଥିଲେ ଘରେ ଲୋକ ଖାଇବେ ତାଙ୍କ
ଆପଣ ବି କହିଲେ ଭଲ କଥା କହିଲେ କିନ୍ତୁ ଘରେ କଣ ହଉଛି ଘରେ ଯ ଘରକୁ ଯି ଯିବି ଘରେ ଥିଲେ ସାତ ମାନେ ଆପେ ଆପେ ପରିବର୍ତ୍ତନ ହେଇଯାଏ କଣ ଘରେ
ସମସ୍ତେ ଖାଆନ୍ତି ତ ସେଇ ହଁ ଖାଇବାକୁ ଡାକିଲେ ସମସ୍ତେ ଘରର ମାନେ ଘରର ମାନେ କଣ କହିଲେ? ଘରର ସବୁଠୁ ଅନୁଶାସନ ହିଁ ସବୁଠୁ ଭଲ କି ନାଇଁ ଖାଇବା ସମୟରେ ସମସ୍ତେ ମିଶିକି ଖାଇବା ନଅଟା ଯାକି ନ ଦଶଟା ଯାହାକ ଆଣଙ୍କ ଟ ଏତିକି ଟାଇ ଠିଆ ହବ। ତାପରେ ଘରେ ପୁଣି ଯାହା ଯାହା ଜିନିଷ ହେଇଥିବ ସମସ୍ତଙ୍କୁ ଖାଇବାକୁ ବାଧ୍ୟ। ସେଟା କି ଆପଣ ପସନ୍ଦ ହଉ କି ନ ହଉ ଆପଣ ଖାଇବେ ହିଁ ଯୋଉଟା କି ଆମ ପାଇଁ ହିତକର ବି ହଉଥାଏ ଆମେ ଏଠି କଣ ଯେ ଆମ ଆମ ପାଖରେ ସମୟ ଅଭାବ୍। ଆଉ ସବୁ କାମେ ଆମେ ନିଜେ କରିଥାନ୍ତେ, ତ ଆମ ପସନ୍ଦରେ ଆମେ ସବୁ କରିଦବୁ ବେଶ୍। ମାନେ ଆମ ପସନ୍ଦର ଜିନିଷ କରିବାକୁ, ଆମେ ବେଶୀ ଇଚ୍ଛା କରନ୍ତି। ନାପସନ୍ଦ୍ ଯୋଉଟା ଆମେ ହେଟା କେବେ କରିବାକୁ ଇଚ୍ଛା କରନ୍ତିନି। କିନ୍ତୁ, ସେଇଟା ଆମ ଦେହ ପାଇଁ ବୋହୁତ୍ ଭଲ ହେଇଥିବ। କିନ୍ତୁ, ଆମେ କରନ୍ତିନି।
ସତ କଥା। ଯେମିତି ଆପଣ ଏବେ ଧରିକି କହ କହିପାରିବା। ଖାଇବା ଜିନିଷ ଦେଖିବାରେ, ଆମକୁ ଆମ ଦେହ ପାଇଁ ବୋହୁତ୍ ଭଲ କରଲା ଗୋଟେ। ଏମତି ପିତା ଫିତା ଯଦି ଏ ଫଳ ମ୍ ଯୋଉ ଅଛି। ହୁଁ ପନିପରିବା। ମୁଁ ବୋହୁତ୍ କମ୍ ଖାଏ। ଏମିତି ମାନେ ଦେଖିକି। ମାନେ କଣ? ବ୍ୟବସ୍ଥା ଦେଖିକି ଆଉ।
ଆଚ୍ଛା, ଆଛା।
ଜାଣିଛି ଭଲ ହବ, ଟିକେ ଟିକେ ଚେଷ୍ଟା କରିବା, ଏବେ ଯୋଉ ଆଗୁରୁ ଖାଉ ନଥିଲୁ, ହଁ।
କୋଉ ଜିନିଷ ଜାଣିଛନ୍ତି? ଏମିତି ନାଇଁ ଯେହେତୁ, ଆମେ ଜଣେ ଜଣେ ଶିକ୍ଷିତ, ଯୁବ ପିଢ଼ିର ନାଗରିକ। ତ ଆମେ ସବୁ ଜିନିଷ ଜଣା। କଲରା ଖାଇଲେ ଦେହ ପାଇଁ ଠିକ୍ ଆମେ ଜାଣିଛନ୍ତି। ମୋବାଇଲ୍ ଦେଖିଲେ ଦେହ ପାଇଁ ଅହିତକର। ସେଟା ବି ଆମକୁ ଜଣା। ତାପରେ ଆପଣ ଯେମିତି କହିଲେ ଡେରିରେ ଖାଇଲେ ବି ଆମେ ଜାଣିଛନ୍ତି କି, ଆମର ଡାଇଜେସନ୍ ର ମାନେ ଅସୁବିଧା ହେବ। ହଁ ଗ୍ୟାଷ୍ଟ୍ରିକ୍, ହଁ ଗ୍ୟାଷ୍ଟ୍ରିକ୍ ହବ। ତାପରେ ଫୁଣି ଜିହ୍ନ ହେବାକୁ ଫୁଣି ଟାଇମ୍ ବି ଲାଗିବ। ନା ହବ ସବୁ ଜିନିଷ ଆମୁକୁ ଜଣା। କିନ୍ତୁ, ପରିବର୍ତ୍ତନ ହବାକୁ ଆମେ ନାରାଜ୍। ମାନେ ଆଜିର ଆଜିର ଭୁଲ୍ ଟା ଆମେ ଭାବୁଛନ୍ତି, କାଲି ଠିକ୍ କରି ଦେବି।
କାହିଁକି କାହିଁକି କି, ପରିବର୍ତ୍ତନ ଟା ସବୁବେଳେ କଷ୍ଟ କରିବା କଥା ହେଇଥାଏ?
କଷ୍ଟ ହଁ। ମାନେ ଖରାପ୍ ଖରାପ୍ ଅଭ୍ୟାସ ଖରାପ୍ ଅଭ୍ୟାସ। ଆପଣଙ୍କୁ ଆପଣେଇବାକୁ ଗୋଟେ ମିନିଟ୍ ଲାଗିବନି। କିନ୍ତୁ, ଭଲ ଅଭ୍ୟାସ ଆ ପଣଙ୍କ ଅଭ୍ୟାସରେ ପରିଣତ କରିବାକୁ, ଆପଣଙ୍କୁ ମେମ୍ ଭି ମାନେ ଯଦି ଆପଣ ଏମିତି ଚେଷ୍ଟା କରିବେ, ଦୈନନ୍ଦିନ ଜୀବନରେ ତାହେଲେ ଆପଣ ଙ୍କୁ ବୋହତ୍ ସମୟ ଲାଗିବ। ଆଉ ବୋହୁତ୍ କଷ୍ଟକର ବି। ବୋହୁତ୍ କଷ୍ଟକର ବି। ହଁ। ବୋହୁତ କଷ୍ଟ।
ଏ ଡିସିପ୍ଲିନ୍ କହି ପାରିବା। ନହେଲେ ଅନୁଶାସନ ଜୀବନ କହି ପାରିବା। ଦିଟା ବଞ୍ଚିବା ବୋହୁତ୍ କଷ୍ଟକର। ଯେମିତି ବି ଆମେ ଆମର ଆର୍ମି ମାନେ ବଚନ୍ତି। ସୈନିକ ଗୁଡ଼ାକ, କେତେ କଷ୍ଟକିବନ। ହଁ।
କିନ୍ତୁ, ସେମାନଙ୍କୁ ଦେଖିଲେ ଆମେ ଖୁସି ହୋଉଛନ୍ତି। ସେମାନେ ତାଙ୍କ ମାନେ ଯେମିତି ବି ହୋଉ ସେମାନଙ୍କର ଅ ସେମାନଙ୍କର ବଡି ଷ୍ଟ୍ରକ୍ଚର୍ ହୋଉ, କି ସେମାନ ଙ୍କର ଙ୍କର ପିନ୍ ହୋଉ। ହଁ। ଶରୀର ହିଁ ସେମାନଙ୍କର ଡେଲି କାମ ଯାହା ହଁ। କିନ୍ତୁ, ଆମେ କରୁ ନାହାନ୍ତି। ସେମାନଙ୍କୁ ଦେଖିକି ଆମେ ଖୁସି ହୋଉଛନ୍ତି। ଆପଣ ନିହାତି କେବେ ୟୁଟ୍ୟୁବ୍ ଦେଖୁଥିବେ? କିଏ ବ୍ଲଗସ୍ ବନୋଉଛି ତାର ତାର ଦୈନନ୍ଦିନ ଜୀବନ ସେ ଆମ ସହିତ ମାନେ ବାଣ୍ଟୁଛି। ଆମେ ଦେଖିକି ଖୁସି ହୋଉଛନ୍ତି। ସେ ସାତ ଟାରୁ ଉଠୁଛି, ଏମିତି କରୁଛି, କିନ୍ତୁ ଆମେ ଭାବୁ ନାହାନ୍ତି ଯେ, ସିଏ ଯଦି କରୁଛି। ଆମେ ତାକୁ ଦେଖିକି ପସନ୍ଦ୍ କରୁଛନ୍ତି। ମାନେ ଆମକୁ ଏ ଜିନିଷ ଟା ଇଚ୍ଛା। ଆମକୁ ଏ ଜିନିଷ ଟା ପସନ୍ଦ୍। ସିଏ ସକାଳୁ ଉଠୁଛି ବୋଲି ଆମକୁ ଭଲ ଲାଗୁଛି। ଆମକୁ ସେ ଜିନିଷ ଟା ପସନ୍ଦ୍ ବୋଲି ଆମେ ତାର ଭ୍ଲଗ୍‌ସ୍‌ ଦେ
ଦେଖୁ ଦେଖୁଛୁ ହଁ, ଭଲ ଲାଗୁଛି। ହଁ, ସେଇଟା ଟିକେ କଷ୍ଟ ସତ କଥା କହିଲେ, ଭଲ କଥା କହିଲେ।
ନାଇଁ ମୋ ହିସାବରେ ତ ଏମିତି କିଛି ଏଇ ଚେଷ୍ଟା ତ ନିହାତି କରିବା, ଦେଖନ୍ତୁ ସଫଳତା ମିଳୁଛି କି ନ ମିଳୁଛି ସେଇଟା ବୋହୁତ୍ ଗ୍ଯର କଥା କିନ୍ତୁ, ମୋ ହିସାବରେ ଚେଷ୍ଟା କରିବା ବହୁତ୍ ଜରୁରୀ। ଆଉ ଚେଷ୍ଟା କରିବା କଥା ବି। କହିଁକି ଜୀବନର କେତେ ଦିନ ଆପଣ ବଞ୍ଚିବେ କେତେ ଦିନ ନାଇଁ ଜଣା ନାହିଁ। ମ ସେ ଡକ୍ଟରଙ୍କର ମାନେ ମୋ ହିସାବରେ ସେ କିଏ ବି ହଉଛି ହଉ ଅଜଣା ଜଣା କିଏ ହଉଛନ୍ତି ହୁଅନ୍ତୁ ସବୁବେଳେ ଚେଷ୍ଟା କରନ୍ତୁ କି ଆପଣ ସୁସ୍ଥ ଜୀବନ ବଞ୍ଚନ୍ତୁ ଯଦି ବି ଆପଣଙ୍କର କିଛି ହଉଛି ତାହେଲେ ଆପଣ ମାନେ ପ୍ରଥମତଃ ଏମିତି ଚେଷ୍ଟା କରନ୍ତୁ କି ଆପଣ ଯେ ଏମିତି କିଛି ଖିଆ ପିଆ ଅସୁବିଧା ହେଲା କୌଣସି ରୋଗ ହେଲା କି କିଛି ବି ହେଲା ଆପଣ ଭାବନ୍ତୁ ମାନେ ପ୍ରଥମେ କାରଣ ଖୋଜନ୍ତୁ କି ହେଲା କଣ ପାଇଁ ନାଇଁ ଜ୍ୱର ହେଲା, ଚାଲ ସିଧା ଯାଇକି ଡକ୍ଟର ପାଖକୁ ଯିବା ମେଡିସିନ ଆଣି ଆଜ୍ଞା ଜ୍ୱର କଣ ପାଇଁ ହେଲା? ମେଡିସିନ ଖାଇବା ଠିକ ଅଛି। କାହିଁକି ରୋଗରୁ ତ ଆମକୁ ଭଲ ହବାକୁ ପଡିବ! ମେଡିସିନ ଖାଇବା ଠିକ ଅଛି, କିନ୍ତୁ ପରବର୍ତ୍ତୀ ସମୟରେ ଆପଣ ସେଇ ଭୁଲ ଆଉ କରିବେନି। ଏମିତି ନାହିଁ ଆପଣ କିଛି କାରଣ ଖୋଜିବେନି। ଜର ହେଇଗଲା ମେଡିସିନ ଖାଇଲେ ଆପଣ ଭୁଲିଗଲେ। ତାପରେ ପୁଣି ସେ ଆଉଥରେ ସେଇ ଭୁୁଲକୁ, କରିବେ ଆଉଥରେ ପୁଣି ମେଡିସିନ ଖାଇବେ।
ହଁ ସତ କଥା ଏଟା କହିଲେ। ଆପଣ ସେ ବିଷୟରେ ମାନେ ଆପଣ ଜୀବନଶୈଳୀ ବିଷୟରେ ବହୁତ କିଛି ଜାଣିଛନ୍ତି ଆପଣ। ମାନେ କୋଉଠି ଗୋଟେ ଏଇ କାହାକୁ ଅନୁସରଣ କରି ହିଁ ଜାଣିଥିବେ କଣ!
ଅନୁସରଣ- ଅନୁସରଣ ପାଇଁ ଏମିତି ନାହିଁ। ଦେଖନ୍ତୁ, ସମୟ ପରିସ୍ଥିତି ସମସ୍ତ
ଆପଣଙ୍କର ତ ଏକ୍ସି ଯିଏ ଥିବେ କି, ଆପଣ ତାଙ୍କୁ ନ ଦେଖିକି ଯେମିତି ମନରେ ଗୁରୁ ଭାବିିକି ହଁ, ପଡିଶା ଠୁ ଶିଖିବେ। ମୋର ପରିବାର ଲୋକ ହୁଅନ୍ତୁ
ବର୍ତ୍ତମାନ ତ ମୁଁ ସେଇ ପ୍ରଫେସନ, ମାନେ ମୋର ସେଇ କର୍ମଜୀବି, ମୁଁ ଯାହା ଆଗରୁ କରୁ ଥିଲି ସେଥିରେ ନାହିଁ। କିନ୍ତୁ ମୁଁ ଯୋଉ କର୍ମଜୀବୀରେ ଥିଲି, ସେଇ କର୍ମଜୀବୀ ହିସାବରେ ମତେ ମାନେ ମୁଁ ଆଉ ପିଲାଙ୍କୁ ଦେଖିବାକୁ ପଡେ କି, ଆପଣ କାଉଁସିଲିଂ ଜାଣନ୍ତି
ଆପଣ ଆଉ କଣ -କଣ, ହଁ -ହଁ କ କଣ କରୁଥିଲେ କି ଆପଣ? ସେ ବିଷୟରେ ଆଜି ଜାଣିବା।
ସେ ବର୍ତ୍ତମାନ ତ ମୁଁ ସେଥିରେ ନାହିଁ! ମାନେ ମୁଁ ଆଉ କିଛି ହଁ ଏମିତି କିଛି ଥିଲି ଆପଣ ବୁଝିଗଲେ ଠିକ! ତ ସେଥିପାଇଁ ମତେ ଟିକେ ଜୀବନଶୈଳୀ ବିଷୟରେ ଟିକେ ଜଣା। ଏମିତି ମୁଁ ବି ଜାଣିନଥିଲି, କିନ୍ତୁ ଆମକୁ କଣ କହନ୍ତି କହିଲେ ପରିସ୍ଥିତି ଆମକୁ, ପରିସ୍ଥିତି ଠୁ ବଡ ଗୁରୁ ଆଉ କିଏ ନାହିଁ। ହଁ ତ ସବୁ ଜିନିଷ ତ ଏମିତି ମାନେ ମୁଁ ଲୋକଙ୍କର ଜୀବନ ଶୈଳୀ ଜୀବନଶୈଳୀ ମୁଁ ଏମିତି ଦେଖିଛି ଲୋକଙ୍କର, ମାନେ କେବଳ ଆମ ରାଜ୍ୟର ନାହିଁ ମୁଁ ଯୋଉଠି କାର୍ଯ୍ୟରତ ଥିଲି ସେଠି ଗୋଟେ ପାଖାପାଖି ପାଞ୍ଚ ସାତଟା ରାଜ୍ୟର ଲୋକ ସେଠି ମାନେ କାମ କରୁଥିଲେ। ଉତ୍ତରାଖଣ୍ଡ ଯେମିତି ହରିୟାଣା ପଞ୍ଜାବ ମାନେ
ତମର ଏମିତି ଯିବା ସ
ହଁ ସେମିତି ସମସ୍ତଙ୍କର ଅଲଗା ଅଲଗା ଜୀବନଶୈଳୀ। ସମସ୍ତଙ୍କର ଅଲଗା ଅଲଗା ଜୀବନଶୈଳୀ ମୁଁ ଦେଖିଲି ଯେ ସମସ୍ତ ତାଙ୍କର ମାନେ କଣ ଯେ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ବହୁତ ସଚେତନ ଆଉ ସମସ୍ତଙ୍କର ଜୀବନ ଶୈଳୀ ବି ଯାହାବି ଅଛି ମାନେ ଆମ ରାଜ୍ୟଠୁ ବାହାରୁ କୁ ଦେଖିଲି ବହୁତ